ହ୍ୟାଲୋ।
ହଁଁ ହଁ ସାଙ୍ଗ କହ।
କଣ କରଥିଲୁ?
ଏଇଠି ଅଛି ଆଉ। ତୁ?
ଆମେ ଏଠୁ ଶୋଇଥିଲୁ ଆଉ ବ ସନ୍ଧ୍ୟାବେଳ ଟାଇମ୍ ଆଉ କଣ କ ଆଉ ଆଉ ସବୁ କଣ ଭଲ?
ହଁ ହଁ ଭଲ। ହୁଁ ହୁଁ। ଆ ଆଉ ତୋ ଦେହ ପା ଭଲ ଅଛି ନା?
ହଁ ହଁ ଦେହ ଭଲ ଅଛି। ଆଉ ଫାଙ୍କା ଅଛୁ?
ହଁ ହଁ ଫାଙ୍କା ଅଛି। କହୁନୁ?
ନା ସେଠାଦେ କୁଆଡେ ବୁଲିବାକୁ ଗଲେ ହୁଅନ୍ତାନି?
କୁଆଡେ ଯିବା କହୁନୁ? ବୁଲିବାକୁ ଯିବା କୁଆଡେ।
ପଠେ ନୂଆ ନୂଆ ଜାଗା ସବୁ ପିକ ସମସ୍ତେ ପି କେତେଦିନ ସମସ୍ତେ ଟିକେ ପିକିନିକ୍ ଟିକେ ବୁଲିବା ଯାଇଥାନ୍ତେ।
ଉୁଁ ହୁଁ ନାଇଁ ମୁଁ ତ ଶନିବାରିଆ ରବିବାରିଆ ପିକନିକ୍ ଟା କରିବା ହେଲା। ଯଦି ଯିବା
ସର ପିକନିକ ଯଁ ଏଇଟ ବାଖନରେ ରହି ପଡିଛି ଏଠ ସମୟ ରଜ ମୁନ ବ
ଏର୍ସମା ରଜ ମଉଜ ଯିବା ଯେ କି ବେଳାବେଳି ପଳେଇଲେ ସିଆଡେ ଟିକେ ପାର୍କ ହେଇ କି ବୁଲିକି ପଳିଆସନ୍ତେ।
ହଁ ହଁ ଆ ମଞଜକୁ ଯାଇ
ଆ କଣ କହିଲୁ?
ରଜ ମଜ କେବେ ଯାଇଛୁ?
ନାଁ ବା ଜମା ଯାାଇନି। କେ ସେଠି କଣ ସବୁ ହ ଏ?
ମୁଁ ତ ଯାଇଥିଲି ତମେ ଭଲ ଭଲ ପଢେଇବା ସ ବାରୁ ଦୋଳି ଫୋଳି ସବୁ ଲାଗିଥିବ ସେ ଲାଗିଛି ଆଉ ହଉଛି ଯାତ୍ରା ହଇ ଆଉ ସବୁ ହଏ ସେଠି ଦି ତିନ ନି ଯାତ୍ରା ଏକାଥରେ ତିନି ରାତି ଯାତ୍ରାହବ। ଛୋଟ ଛୋଟ ଛୁଆପିଲା ସବୁ ଆସନ୍ତି। ହୋ ସବୁ ନାଚ ଗୀତ କରେ ଡେଲି ସନ୍ଧ୍ୟା ଭଳିଆ ନାଚ ଗୀତ।
ହୁଁ ହୁଁ ନାଇଁ ଆମ ଆମର ଆଡେ ହଏନି ଗଲେ ହବ ଦେଖି ଆଇଲେ।
ହୁଁ ବହୁତ ବଢିଆ। ଭଲ ମାନେ ଭଲ ସୁନ୍ଦର କେତେ ବଜାର ଦୋକାନ ବଜାର ତ କେତେ ପଡ଼ିଥାଏ।
ହୁଁ ହୁଁ ଏମାନେ ମେଳା ମେଳା ଟାଇପ୍ ର ହଏ ଆଉ ନା?
ତମେ ବୁଲ ଯେ ଭଲ
ଉଁ ହୁଁ।
ପ ଥରେ ଯାଇଥିଲି ଥରେ ଯାଇଥିଲି। ଆଁ
ଟ ଯଦ ଯିବା ପାର
ହଁ ହଁ ପାରାଦୀପ ବି କେବେ ଯାଇନି ମୁଁ ଗଲେ ହ ସମସ୍ତେ ମିଶିକି ଟିକେ କରିକି ଯାଆନ୍ତେ ଗାଡି ଫାଡି କରିକି ଯାଆନ୍ତେ।
ହୁଁ। ଆମେ ଯିବା ବା କଣ କହିଲୁ ଆଉ ସବୁ ସାଙ୍ଗକୁ କଣ୍ଟାକ୍ଟ କରିଦବା। ସେମାନଙ୍କୁ ସବୁ ରାଜି କରରେଇକି ପଇସା ଆଦାୟ କରିଦବା ହେଲା? ପଇସା ଆଦାୟ କରିକି ପଇସା ଆଦାୟ କରିକି ହୁଁ ହୁଁ। ସେଠି ଅଛି ସମୁଦ୍ର ହେଲା? ଆଉ ମୁହାଣ ଯିବା। ଆଉ ଗୋଟେ ମୁହାଣ ଅଛି ଯୋଉଟା କିି ନଦୀ ଆଉ ସମୁଦ୍ରର ମିଳନକୁ ନଦୀ ଆଉ ସମୁଦ୍ରର ଯୋଉଟା ମିଳନ।
ହଁ ହଁ।
ସେଇଟାକୁ ମୁହାଣ କହନ୍ତି ସେ ମୁହାଣ ଯୋଉ ଆମର ପଥର ବନ୍ଧ ସେଇଟାକୁ କୁହନ୍ତି। ହଁ।
ଏଇତ ବା ହଁ ନୂଆ ଶୁଣୁଛି।
ହଁ ଅ। କେବେ ଦେଖି ନା ଦେଖି ବଢିଆ ଲାଗିବ ସେ ଜାଗା ହୁଁ। ତ ଜାଗାରୁ ଆସିବାକୁ ଇଛା ହବନି ହୁଁ।
ଏକା ଜା ଖାଲି ସେଇ ଗୋଟେ ସେଇ ପ ଯ ଦି ତିନି ଜାଗାଥାନ୍ତା ଏକା ସବୁ ଜାଗା ଟିକେ ଟିକେ ମୁହଁ ମାରି ମାରି ଯାଇଥାନ୍ତେ। ଥାନ୍ତି ମୁଁ ଖାଲି ସେ ଗୋଟେ
ନାଇଁ ଆଉ ଅଛି ବା। ଆଉ ଗୋଟେ ମହାବିର ଅଛି ଗଡପ ଜଙ୍ଗରେ ଜଗନ୍ନାଥଙ୍କ ମନ୍ଦିର ଅଛି ଗଡବ ଜଙ୍ଗ।
ହଁ ହଁ ହ ମୁଁ ଆଉ ମହାବୀର ମନ୍ଦିର ଟେ ମୁ ମୋ ନାଁ ଶୁଣିଛି।
ହଁ ଶ୍ରୀ ମହା ବି ମନ୍ଦିର ଅ
ଆଉ ଗୋଟେ କଣ ମହାବୀର ହନୁମାନ ମନ୍ଦିର?
ହଁ ସେଇଟା ଅଛି ବା ସେଇଠିକି ଯିବା ସେଇପଟ ଲାଇନ ରେ ଯେତିକ ମନ୍ଦିର ସବୁ ଆ କେତେଥରେ ଦେଖା କରିକି ଦେଖି ଦେଖିକି ଆସିବା ଆଉ।
ମଝିରେ ଟେ ବୁଲି ଆସିଲା ହନ୍ତା ଆଉ।
ହୁଁ।
ଏ ରଜ ହଉ ରଜା ଆଡାକୁ ଯିବା ଆଉ।
କୋଉଥିରେ ଯିବା କଣ ଗାଡି ଫାଡି କରିବା ନା କେମିତି କଣ ଯିବା?
ହଁ ଗାଡ଼ିଟିଏ କଲେ ହବ ନାଁ ଦି ତିନି ଜଣ ଆଗ ସମସ୍ତଠୁ ବୁଝିଲେ ହବ କିଏ କେତେ ବର୍ଷ ଯାଉଛେ ସେଇଭଳିଆ କରିକି କରିିକି ଯିବା ନାଇଁ
ହୁଁ ମୋର ଫେରେ ବାନ୍ତି ହୁଏ ମୁଁ କେମତି ଯିବି?
ହୁଁ।
ମୋ ପାଇଁ ଗୋଟେ ବାଇକ୍ ଠିକ କରିଦବ ହେଲା?
ହଁ ତମର ସବୁ ତ ତୋ ସବୁବେଳେ ତୋର ସବୁଳେ ସେ ବାଇକ କି
ହୁଁ ମୋର ବା ବାନ୍ତି। ହୁଁ ମୁଁ ଜମା କୁଆଡେ ବୁଲିବାକୁ ଯାଇପାରେନି।
ଆଉଦ କୁହ ନା କୁଆଡେ ଯିବ ସବୁବେଳେ ତ ପିକନିକ କ ଯିବ କ କଣ ବୁଲିବାକୁ କହି ଯିବ ଖା ତା ବାନ୍ତି ଖରିଆ ରହିବ ଵା ଆଉ ଆଉ ବୁଲି ଆଉ କଣ କିଏ ଯିବ।
ହୁଁ।
ଜଣେ ତ ସବଳ ଖାଲି ଯିବ ବା
ହଁ ପରା। କହନା କହନା ସେ ବାନ୍ତି ଯେବେ ହବ ମୋ ଜୀବନ ଛଡିଯାଏ।
ହାଡୁନ ଯାଇଥାନ୍ତେ ବୁଲେଇଥାନ୍ତେ। ଆଉ ତ ଜଣେ ଗାଡି ସେଇ ଜଣେ ବାଇକି
ନାଁ ଆରେ ତମେ ଚାଲ ସେଇଠି ଦେଖାହବନି, ମୁଁ ବାଇକ ରେ ଯିବି, ତମେ ଅଟୋ ରେ ଯିବ, କି ବୋଲେର ଗୋଟେ କରିଦେଲେ ଯିବ।
ସେ ଦେଖା ହବ ଆଓ।
ମାନେ ଏ ଟେ ବୁଲି ଯାଇଥାନ୍ତନ୍ତି
ହୁଁ ହୁଁ, ହଁ ସେଇଠି ସାଙ୍ଗ ହେଇକି ବୁଲିକି ଆସିବା।
ଏଇ ପାଖ ପାଖ ସବୁ ମନ୍ଦିର ସବୁ ଯିବା ପାଇଁ ତମେ, ତମେ ତୁ ଯେବେ ଠିକ
ତାହେଲେ, କଣ କହିଲୁ, ଯୋଉ ଫିଷ୍ଟ ଫିଷ୍ଟ ସେଠି କରିବା?
ପର୍ ଦିନ।
ସେଇଠି ବଣଭୋଜି ହୁଏ ବା। ସେଇ ପାରା ପାରାଦୀପରେ ବଣ ନାଇ ପାରାଦୀପରେ।
ଲ ଏଠୁ ଆଣ ବଜାଏ
ହୁଁ।
ଆଉ ସେଇଠି ଏକାଥେ, ଏକାଥେ ସକାଳୁ ଏକାଥେ ଯିବା ଆଉ ନ ସାଙ୍ଗେ ସେ ଜିନିଷ ପଟା ନେଇକି ଯାଇଥିବ, ଏକାଥରେ ଫିଷ୍ଟ କରିକି ଖାଇବ ପିବ ସେଠି ବ ସମୁଦ୍ର ଟିକେ ବୁଲିକି ଆସିବ।
ହଁ। ହୁଁ ଦେ ମାଈକି ଟିକେ ନେଇଯିବା ହେଲା ଡିଜେ।
ହଁ।
ହଁ ଆମ ଝିଅ ପିଲା ସାଙ୍ଗ ପୁଅ ପିଲା ସାଙ୍ଗ ସମସ୍ତେ ଙ୍କୁ ଡାକିଦବା। ହଁ ଏତେ ଦିନ ପରେ ଟିକେ ବନ୍ଧୁ ମିଳନ ଆମର ହେଇଯିବ ଆଉ।
ବ ବ୍ୟାଜ ଫିଷ୍ଟ।
ବ୍ୟାଜ ଫିଷ୍ଟ ନ ଗଟେ କଣ ମାନେ ସମସ୍ତଙ୍କୁ କଣ ଆଉ ଡାକିି ହବ?
ତମର ବୋଧେ ଖୁ ତମର ଫୋନ ବୋଧେ ଘୁରିଲା ଆଉ, ତମ ଫୋନ ଘୁରିଲାଟି? ନେଟ ସ୍ଲୋ ହେଲାଟି?
ନେଟ ସ୍ଲୋ ନାଇତ ହେଇନି, ନା।
ଖଡ, ଖାଲି ଏମିତି ଖ ଧକ ଧକ ଫୋନ ହେଲା।
ଓ ହ ହ।
ହଁ।
ତୁ କୋଉ ଏରିଆରେ ରହୁଛୁ କି, ତୋର ନେଟୱାର୍କ୍ ହଁ, ତୁ କୋଉ ଏରିଆରେ ରହୁଛୁ ତୋର ଏତେ ଫୋନ ଲାଗୁନି।
ମୋ ଫୋନ୍ ଲାଗେ, ଜିଓ ଫୋନ୍ ଜିଓ ଫୋନ୍, ହାଲୋ।
ହଁ।
ସବୁ ସବୁବେଳେ ତା ନେଟୱାର୍କ ହିଁ ସ୍ଲୋ, ସେତିକି ହଉଛି। ରାତି ହେଲେ ଫୋନ ନେଟୱାର୍କ ଆହୁରି ସ୍ଲୋ ହେଇଯାଉଛି।
ହୁଁ ହୁଁ ହୁଁ।
ଥବଥବ ମଝିରେ ମଝିରେ ଘୁରିବ।
ଆଉ ଆମେ ଆଇଟମ ସବୁ କଣ କରିବା, ଫିଷ୍ଟରେ।
ଓ ପାରଦିପ ପିଜ ସେ ତ ଆଇଁଷ ସବ ସେଠ ଏ ଆଟି ଯ କଢବ ନା ଆମେ
ହଁ, ଯିଏ ଯାହା ଯିଏ ଯାହା ଖାଇବ ଆଉ। ଚିକେନ୍, ମାଛ କରିଦବା, ଚିଙ୍ଗୁଡ଼ି କରିଦବା।
ସେଇପଟ, ହଁ ବେ ଚିକେନ କ ସମୁଦ୍ର କୂଳ ବେଶି ମାଛ ଥବ ନା ଚିକେନ ନେଇକି ଯିବ। ସେଠୁ ତ ମାଛ କିଣିବା କରିବ, ଆଉ କଣ ଚିକେନ କାହିଁ ହବ?
ଆ ପୁଅ ପିଲା ପାଖରେ ଚିକେନ ଖୋଜିବେ।
ହଁ। ନହେଲେ, ସେଇଠି ସମୁଦ୍ର, ସେଇଠି ମାଛ ସୁବିଧା , ସେଇ ଚୁଙ୍ଗୁଡି କଙ୍କଡା।
ହୁଁ, ସେଠି ବିଭିନ୍ନ ପ୍ରକାର ମାଛ ମିଳେ ସେଠି।
ହଁ, କେତେ ପ୍ରକାରଇ ମାଛ ଆଇଟ କରିବା ଖାଇବା ଆଉ ଚିକେନ କ ଭଲ ଲାଗିବ ମ ମାଛ ଧେରେ।
ଅ କା କଙ୍କଡା ବି ମିଳିବ କଙ୍କଡା ବି ହୁଏ।
ହଁ, ହଁଁ, କଙ୍କଡା ବି ମିଳେ।
ହଁ, କଙ୍କଡା, ଚିଙ୍ଗୁଡି, ଆଉ ମାଛ। କେତେ ତିନି ଚାରି ପ୍ରକାର ଆଇଟମ କେତେ ହବ ଆଉ?
ହୁଁ, ସାଧାଙ୍କ ପାଇଁ ଫେର କଣ ହବ?
ଆଇଁଷ ହେଇଥିଲା ସାଡେ କିଣିଥାନ୍ତି। ଏ ପନିର ହେଇଥିଲା ଘରୁ କିଣିକି ନବା ପଡିବ ଆଉ।
ହୁଁ, ତାକୁ ଫେର ସବୁ ଆରେଞ୍ଜମେଣ୍ଟ କରି ଗଲାବେେଳକୁ କେତେ ବଳ ହବ?
ହୁଁ, ଏକା ଦି ଚାରି ଆଗ ସମୟଠୁ ବୁଝିକି ଦି ଚାରି ଦିନ ଆଗରୁ ସମୟ ପାଇଁ ପୁଣି ପ୍ଲାନିଂ କରି ରଖିକି। କାଇଁକି ଏକାଥରେ କି ଇଏ କରିବାକୁ ପଡିବନ, କି କିଏ ଯାଉଥିବ କି ନାଇଁ?
ହଁ, ଶୁଣନ୍ତୁ ତୋ ପାଖରେ ଯୋଉ କଣ୍ଟାକ୍ଟ ନମ୍ବର ସବୁ ଅଛି। ତ ମତେ ପଠେଇଦି। ତୁ ଅଧେ ପିଲାଙ୍କୁ ଫୋନ୍ କରିବୁ। ମୁଁ ଅଧେ ପିଲାଙ୍କୁ ଫୋନ କରିବି। ଗୋଟେ ଲିଷ୍ଟ ବନେଇଦବା। କିଏ କେତେ ଜଣ ଯାଉଛନ୍ତି କଣ କରୁଛନ୍ତି?
ହୁଁ, ସମସ୍ତେ ମିଶିକି ଗଲେ ହବ।
ହୁଁ, ସମସ୍ତେ ମିଶିକି ଗଲେ ହବ।
ହୁଁ, ସେ ଆଡ଼େ ବଡ ଫିଷ୍ଟ ହବ। ଆଉ ଟିକେ ଭାତ, ଡାଁ ମାଛ ହବ, ଆଉ ଟିକେ ଖ ଆଉ ଖିରି ଖିରି ଟିକେ ହେଲେ ଭଲ।
ହଁ, କ୍ଷୀରୀ ନ ହେଲେ କରିଦବା ହଉ କଣ? ହଉ ତୁ ଲିଷ୍ଟ ପଠେଇକି ବା ଇଏ କରିବୁ ହେଲା।
ହଁ, ମୁଁ ଲିଷ୍ଟ ଟା ପଠେଇବି।
ହଁ, ମୁଁ ରଖୁଛି ଆଁ।
ହଉ ହୋ।
ହଉ ହଉ।